ହ୍ୟାଲୋ।
ହଁ ସାଙ୍ଗ କଣ ଭଲ ତ?
ହଁ ହଁ।
ଆଉ କେମିତି ମନେ ପଡିଲା ତ ହଁ ମୋର ବି ଭଲ।
ହ ନାଁ ବସିଥିଲି ତ ମୁଁ କହିଲି ଆଉ କେତେ ଦିନ ହେଲା ସାଙ୍ଗ ପାଖକୁ କଲ୍ କରିନି ଟିକେ କଲ୍ କରିଦିଏ ତା କଣ କରୁଛି ଜଣେ ଦେଖିବା ଆଉ।
ହଉ ଭଲ କଲ। ମୁଁ ତ ଏଇ କାମ ବ୍ୟସ୍ତରେ ଲଗେଇ ପାରୁନି ତୁ ଯଦି ଲଗେ ଇଲୁ ଭଲ କଲୁ।
ହଁ ଆଉ ତୋ ଦେହ ପା ସବୁ ଭଲ ଅଛି ଘରେ ସମସ୍ତଙ୍କର ଦେହ ଭଲ ଅଛି?
ହଁ ଆମର ସମସ୍ତେ ଭଲ ଅଛ ମୁଁ ବି ଭଲ ଅଛି ତୁ କେମିତି ଅଛୁ?
ହଁ ମୁଁ ବି ତ ଭଲ ଅଛି ଆଉ ଆଉ କଣ କହୁଛ ହଁ।
ବସିଛି ବାହାରେ ଆଉ।
ହୁଁ। ଆଉ ତମ ଆଡ଼େ କଣ ରଥଯାତ୍ରା କେମିତି କଣ ହୁଏ? ସେଇପଟା ସାଇଟ ଟା
ହଁ ସାଙ୍ଗ ଏଇଆଡେ ତ ଭଲ ହୁଏ ମୁଁ ଭାବୁଥିଲି ବି ତ କଲ କଲୁ ମୁଁ ଭାବୁଥିଲି କଲ୍ କରିକି ଡାକିବି ବୋଲି ତୁ କୋଉ କେତେ ବର୍ଷ ହେଲା ଆସିନୁ। ଆଉ ଏ ବର୍ଷ ଆସିଥାନ୍ତୁ ଦେଖିକି ଯାଇଥାନ୍ତୁ କେମିତି କଣ ରଥଯାତ୍ରା ହେଉଛି। ଆମ ଗାଁ ରେ ଦେଖିନଥାନ୍ତେ ଆମ ଗାଁରେ ତ ତୁ ଦେଖିଛୁ ଥରେ ଆମ ଗାଁଠୁ ଟିକେ ପାଖ ଗାଁ ରେ ସେଠି ବହୁତ ଭଲ ଭାବରେ କରୁଛନ୍ତି ସେଠିକି ସାଙ୍ଗ ହେଇକି କି ଯାନ୍ତେ। ତୁ ଯଦି ଆସନ୍ତୁ ଯାଆନ୍ତେ ହଉ ସାଙ୍ଗ ଆମଆଡେ କେମିତି କଣ ହଉଛି ଆମର କଣ କୁହନି ଏ ସେଦିନ ଯୋଉ ରଥଯାତ୍ରା ଦିନ ସମସ୍ତେ ପୁରା ସବୁ ଗାଁ ରେ ସାରା ଲୋକ ସମସ୍ତେ ଆମର ଗୋଟେ ମନ୍ଦିର ନାହିନା ବଡ଼ ଗାଁ ଟେ ବି ସମସ୍ତେ ଗାଧ ଗାଧୁଆ ପାଧୁଆ ସାରିକି ତାପରେ ଘରେ ବି ସେଦିନ ପିଠା ପିଠାପଣା ହେଇଥାଏ ଖୀରି ପୁରୀ ତରକାରୀ ତାପରେ କାକରାପିଠା କି ଯାହାର ଯେତିକି ସାମର୍ଥ୍ୟ ଅଛି ସେ ସେଇ ଅନୁସରେ ପିଠା କରନ୍ତି ଯେ ଯାହାର ଅଛି ପଇସା ସେ କରିବ ଯାହାର ତ ନାହିଁ ସେ କଣ କରିବ। ଏମିତି ପିଠାପଣା କରିଥାନ୍ତି ଘରେ ସବୁକିଛି ପିଠାପଣା କରିକି ଯୋଉ ଯେମିତି ହେଇଯା ଦୁଇଟାଟା ତିନିଟା ବେଳ ହୋଇଯାଏ ତାପରେ ସେ ମନ୍ଦିରକୁ ସମସ୍ତେ ଯାଆନ୍ତି ପ୍ରଥମେ ତ ସକାଳେ ଯାଇକି ଦର୍ଶନ କରିକି ଆସି ନ୍ତି ତାପରେ ସେଇ ଚାରିଟା ବେଳକୁ ଯାଇକି ସେଠି ଠାକୁର ଦର୍ଶନ କରିକି ସେଠି ସବୁ ଲୋକଙ୍କ ପାଇଁ ଆମ ଗାଁ ଲୋକ ପୁଣି ଯୋଉମାନେ ବାହାରୁ ଆସୁଛନ୍ତି ସେମାନଙ୍କ ପାଇଁ ବି ପ୍ରସାଦ ପ୍ରସାଦର ଆୟୋଜନ ହୋଇଥାଏ ଏମିତି ସମସ୍ତେ ଯେମିତି ପ୍ରସାଦ ଖାଇବେ। ଖାଇ ସାରିଲା ପରେ ସେଠି ତାପରେ ରଥ ଯୋଉ ରଥଯାତ୍ରା ଦେଖିବେ କେମିତି ପ୍ରଭୁ ତିନି ଠାକୁରଙ୍କର ତିନି ଗୋଟି ରଥ ବି ଆମର ହୋଇଥାଏ।
ଆଉ ତାପରେ ସେଠି ବି ଯୋଉ ମେଳା ପଡିଥାଏ ଛୋଟ ଛୁଆଙ୍କର ଖେଳନା ଦୋକାନ ବଡ଼ ସ୍ଟେନାରି ଦୋକାନ ଆଉଁ ସବୁ ସବୁ ଦୋକାନ ଦୋକାନ ସବୁ ବାସନ ଦୋକାନ ବି ପଡିଥାଏ ଖାଇବା ଦୋକାନ ପଡିଥାଏ ସବୁ କିଛି ଫାଷ୍ଟଫୁଡ ଦୋକାନ ଜଳି ଦୋକାନ ଗୁପଚୁପ ଚାଟ ଦୋସା ସବୁକିଛି ମିଳିଥାଏ ସେଠି। ତାପରେ ଭଜନ କୀର୍ତ୍ତନ ବି। ରଥଯାତ୍ରା ଦିନ ସଖାଳୁ ପୁରା ଷ୍ଟାର୍ଟ ହୋଇଯାଏ ସେଠି ଭଜନ। ଭଜନ କୀର୍ତନ ନାଚଗୀତ ତାପରେ କିଛି ଝିଅ ଝିଅ ମାନେ। ମାନେ ଓଡିଶୀ ନୃତ୍ୟ କରନ୍ତି ପୁରା ସମ୍ପୂର୍ଣ୍ଣ ରଥଯାତ୍ରା ଯ ଯେତେବେଳେ ଜଗନ୍ନାଥଙ୍କ ମାଉସୀମାଙ୍କ ପାଖକୁ ଅ-ଆଣିବା ଯେତେବେଳେ ରଥ। ତାଙ୍କ ପାଇଁ ଗୋଟେ ଗାଡ଼ିର ବ୍ୟବସ୍ଥା ହୋଇଥାଏ ସେମାନେ ସେଇଠି ସେମିତି ଓଡିଶୀ ନୃ କରି କରି ଆସନ୍ତି। ଆ ତାପରେ ଲୋକମାନେ ସେଇଠି ଭଜନ କରିକି ଅଧା ମାନେ କୀର୍ତ୍ତନ କରି କରି ମାନେ ସମସ୍ତେ ଆସ ଆସନ୍ତି ଆଉ ଦିଦି ବହୁତୁ ଭଲ ଭାବରେ ଏପଟେ ହୁଏ।
ଆଉ ଦେଖିବୁ ପ୍ର-ପ୍ରଭୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିଦେଲେ ପୁରା ପେଟ ପୁରିଯାଏ ଠା ଭକ୍ତ ମାନେ ଯେତେବେଳେ ବି ଯୋଉ ଭକ୍ତ ବି ଯେତେବେଳେ ଅସୁବିଧା ହୋଇଥାଏ। ଏଁ ନ ଯାଇପାରେ ବି ଭକ୍ତଙ୍କର ଡୋ ଯୋଉ ଠାକୁରଙ୍କ ଡୋରି ଲାଗିଲେ। ସେ ଭକ୍ତ ନିଶ୍ଚିତ ଭାବରେ ଯାଇକି ସେ ଠାକୁରଙ୍କ ପାଖରେ ପହଞ୍ଚେ ସେମିତି ଉଁ ପ୍ରଭୁ ଜଗନ୍ନାଥଙ୍କ। ବଡ ଠାକୁର ସେଇ ବଡ ଠାକୁରଙ୍କ ପାଖକୁ ଆମେ ତ ସବୁ ବ ଯାଇକି ଦେଖୁଛୁ ତୁ ଆସିଲେ ଟିକେ ଦେଖି ଗଲେ ବହୁତ ଭଲ ହୁଅନ୍ତା ଆଉ ତମର ସେଠି କେମିତି କଣ ହୁଏ?
ହଁ ହଁ ତୁ ତ ଯେମିତି କହିଲୁ ମତେ ବହୁତ ବଢିଆ ଲାଗିଲା ମୁଁ ନିଶ୍ଚିନ୍ତ ଯିବି ଏଥର କାରଣ ଏମିତି। ମାନେ ଠାକୁରଙ୍କୁ ରଥ ଉପରେ ଦେଖିବା ତ ମାନେ ସୌଭାଗ୍ୟର କଥା। ଆଉ ଯେହେତୁ ବି ମାନେ ତମ ଘର। ଟା ପାଖରେ ସୁବିଧା ହବ ମତେ ଯାଇଁକି ସେଠି ରହିକି ବି ଦେଖିବାକୁ ଦିନେ ଦି ଦିନ ବି ରହି ପାରିବି ଆଉ ତ ତୁ ଯେମିତି କହିଲୁ ତମର ଯେମିତି ହଉଛି ଆମର ବି ଏମିତି ଏପଟେ ସେମିତି। ହଉଛି କିନ୍ତୁ କଣ ନା ଆମର ଏଠି ଛୋଟ ଛୁଆ ମାନେ ବି ରଥ କରୁଛନ୍ତି। ଆଉ ଛୋଟ ଛୁଆ ମାନେ ଏଇ ଯୋଉ ଗୁ ରଥ କରୁଛନ୍ତି କଣ ନା ମାନେ ଦଶ କୋଡିଏ ଜଣ ଛୁଆ ମିଶି ଯାଉଛନ୍ତି। ଆଉ ସେ ଜଣକା ଚାନ୍ଦା କରିକି ରଥ କରୁଛନ୍ତି। ଆଉ ରଥା କରି ସାରିଲା ପ ରଥ କରି ସାରିଲା ପରେ ସେ କଣ ଗାଁ ଗାଁ ବୁଲଉଛନ୍ତି ଆଉ ଘଣ୍ଟ। ଘଣ୍ଟି ସବୁ ଲାଗୁଛି ଆଉ ଆ ଆମର ଏଠି କଣ ହଉଛି ନା କଣ ବ ଆହୁରି ବି ମାନେ ବଡ ରଥ କରୁଛନ୍ତି ମାନେ ବ ବଡ ପିଲାମାନେ ଛୋଟ ଛୁଆ ମାନେ ତ ଛୋଟ ରଥ କରି ପାରୁଛନ୍ତି ଆଉ ବଡ ରଥ କରୁଛନ୍ତି ବଡ। ପିଲାମାନେ ସେମାନେ କଣ କରୁଛନ୍ତି ନା ପୁରା ଆଉ ଗୋଟେ ବଡ ରଥ କରୁଛନ୍ତି ତିନିଟା ତ ଆଉ କରିପାରୁନାହାନ୍ତି। କାରଣ ପଇସା ନେଇକି ତ ଜାଣିଥିବୁ ଆଜିିକାଲି ଯେମତି ଦରଦାନ। ଆଉ ସମସ୍ତେଙ୍କ ପାଖରେ କଣ ଅଛି। କି କି ମାନେ ପଇସା ଅଛି କି ସମସ୍ତେ ମାନେ ବୋ ଏତେ ପଇସା ଯୋଡି କରିକି ଏକାଥରେ ତିନି ରଥ କରିବେ। ତେଣୁ ସେ କରନ୍ତି ଗୋଟେ ବଡ ରଥ କରିକି ତିନି ଠାକୁରଙ୍କୁ ସେଇ ରଥରେ ଅ ଗାଁ ଗାଁ କରିକି ବୁଲାନ୍ତି। ଆମ ଗାଁ ରେ ବୁଲାନ୍ତି ଅନ୍ୟ ଗାଁ କୁ ନିଅନ୍ତି ଏମିତି ଆଉ ଆମର ବି ଏଠି ମାନେ ସେମିତି ଯୋଉ। ଇ ଠାକୁରଙ୍କର କଣ ହୁଏନା ଯୋଉ ଠାକୁର ଯେତେବେଳେ ବିଜେ କରିକି ରଥକୁ ଯାଆନ୍ତି ସବୁ ସମସ୍ତେ। ଗାଁ ର ବ ସବୁ ଲୋକ ମାନେ ପଛେ ପଛେ ରଥର। ରେ ଚାଲିକି ଯାଆନ୍ତି ସ୍ତ୍ରୀ ଲୋକ ମାନେ ବି ମାନେ କୀର୍ତ୍ତନ କରନ୍ତି ହଳଦିଆ ଲୁଗା ପିନ୍ଧନ୍ତି। ଆଉ ସେଇ ଯୋଉ ରଥରେ ମାନେ ମାନେ ଠାକୁର ଯେତିକି ଦିନି ବିଜେ ଥିବେ ମାନେ ଗାଁ ରେ କଣ କ ନା। ଆମିଷ କରନ୍ତିନି ପୁରା ନିରାମିଷ କରନ୍ତି ପିଆଜ ରସୁଣ ବି ବହୁତ ଲୋ ଲୋକ ମାନେ କଣ କରନ୍ତି ନା ପିଆଜ ରସୁଣ ଖାଆନ୍ତିନି ଆଉ ଗାଁ ରେ ବି ମାନେ ଆମର ଯୋଉ ରଥଯାତ୍ରା ହଉଛି। ତ ଏଠି ବି ମାନେ ଜଣଙ୍କ ଘର ମାଉସି। ମା ଘର କରିଛନ୍ତି ତ ମାନେ ଜଣଙ୍କ ଘରେ ଠାକୁର ରହୁଛନ୍ତି ବର୍ଷ ସାରା। ଆଉ ସେ ଅନ୍ୟ ଜଣଙ୍କ ଘରକୁ ଯୋଉ ଆଣିକି ରଖୁଛନ୍ତି ସେଇଟା ମାଉସୀ ମା ଘର କରିଛନ୍ତି ଆଣିକି। ଥୋଉଛନ୍ତି ସେଠି ଆଉ ଠାକୁରଙ୍କର ଆଉ ଯୋଉଦିନ ଠାକୁର ମାନେ ଯେ ମାଉସୀମା ଘରକୁ ପୁଣି ସେଠି ବିଜେ କରୁଛନ୍ତି। ଆଉ ସେଠି କଁ କରୁଚନ୍ତି ପୋଡ଼ ପିଠା କରିକି ତାଙ୍କୁ ଖାଇବାକୁ ଦେଇକି ଆଉ ଫଳ ମାନେ ଭୋଗ ଦିଆ ହଉଚି। ଇ ଆଉ ଠାକୁରଙ୍କୁ ବନ୍ଦାଣ ହଉଚି ଏମତି ବୋହୁତ ପ୍ରକାରର ହଉଚି ପୂଜା ପାଠ। ଆଉ ତୁ ଜାଣିଥିବୁ ନାଁ ମୁଁ ଯାଇଥିଲି ଆର ବର୍ଷ ପୁରୀ ରଥଯାତ୍ରାକୁ। ତ ଏତେ ଭିଡ଼ ମାନେ କହିବାର ନାହିଁ କିନ୍ତୁ ବିଡ଼ାରେ ଟିକେ ଠାକୁରଙ୍କୁ ଦେଖିଦବୁ ମାନେ ଯୋଉ ବୋହୁତ ଶାନ୍ତି ଲାଗେ ଆଉ ମୁଁ ସ୍ନାନ ପୂର୍ଣ୍ଣିମା ଦିନ ଯାଇଥିଲି। ତ ଶହେ ଆଠ ଗରାରେ ଜଗନ୍ନାଥ ଯା ଗାଧାନ୍ତି ତୁ ଜାଣିଥିବୁ ତ ଆଉ ଶହେ ଆଠ ଗ ତର ଗାଧେଇ ସାଇଲା ପରେ ତାଙ୍କୁ ଜର ହୁଏ ସେ ଅନସର ଘରେ ଯାଇଁକି ମାନେ ତା କଣ ଏକୋଉଶ ତିନି ଯାଏଁ ରୁହନ୍ତି ତାପରେ ଗୋଟେ ତେଲ ଅଛି ଫୁଲୁରି ତେଲ ସେଇ ଫୁଲୁରି ତେଲ ତା ଅ ଦେହରେ ମାଠି ଦେଲେ ତାପରେ ଯାଇଁକି ତାଙ୍କୁ ଜର ଛାଡ଼େ। ଆ ସେ ଯୋଉ ଜର ଛାଡ଼ିଲା ପରେ ଯାଇଁକି ପୁଣି ଠାକୁର ମାନେ ରଥକୁ ବିଜେ କରନ୍ତି। ଆଉ ତୁ କଣ କେବେ ପୁରୀ ଯାଇଚୁ କହ କଣ କେମତି କଣ ଦେଖିଚୁ ଏଠି ରଥରେ?
ନାଁ ସାଙ୍ଗ ମୁଁ ତ ଆମ ଗାଁରେ ବୋହୁତ ଭଲ ହୁଏ ମୁଁ କେବେ ଯାଇନି ପୁରୀ ହେଲେ କିନ୍ତୁ ମତେ ଯିବାକୁ ବୋହୁତ ଇଚ୍ଛା ହେଲେ ବି ମୁଁ ଦେଖେ ଟି ଭି ରେ ଥର ସିଧା ପ୍ରସାରଣ ଦୋଉନି କି କେମିତି କଣ ରଥଯାତ୍ରା ହୋଉଚି ମୁଁ ସେଇ ଟି ଭି ରେ ହିଁ ଦେଖିଦିଏ।
ହଁ
କିନ୍ତୁ ମୋର ବୋହୁତ ଇଚ୍ଛା ଅଛି କିନ୍ତୁ ପଇସା ପତ୍ର ହୋଉନି ବୋଲି ମୁଁ ଯାଇପାରେନି ହେଲେ ବି ଠାକୁର ତ ସବୁଠି ଅଛନ୍ତି ନାଁ ମୁଁ ମୁଁ ଏଇଠି ଆମ ଗାଁରେ ଦେଖିକି ଭାବିନିଏ ଯେ ମୁଁ ସେଇଠିକି ଆସିକି ଦେଖୁଚି ବୋଲି। ଆମ ଗାଁରେ ତ ବି ସେମିତି ନାଁ ସବୁ ସେ ଯୋଉ ଠାକୁରଙ୍କର ସେଇ ସ୍ନାନ ପୂର୍ଣ୍ଣିମା ବି କରନ୍ତି। ଆଉ ସେ ଯୋଉ ସୁନାବେଶ ହୁଏ ନାଁ ସେଇ ସୁନାବେଶ ବି କରନ୍ତି ସେଇଡ଼ା ସବୁ ଦେଖିବା ପାଇଁ ମତେ ବି ବୋହୁ ତୁ ଭଲ ଲାଗେ ଆଉ ଠାକୁରଙ୍କର ଯୋଉ ପ୍ରସାଦ ରୁହେ ସେଇ ପ୍ରସାଦ ବି କରନ୍ତି ଯୋଉ ଅବଢ଼ା ଯୋଉ ସେଇ ଅବଢ଼ା ବି ଆମର ଏପଟେ କରନ୍ତି ତାପରେ ଯୋଉ ପୁରୀକୁ ଗଲେ ଯେମିତି ଟଙ୍କ ତୋରାଣି ଦିଅନ୍ତି ଇଆଡ଼େ ବି ସେଇ ଟଙ୍କ ତୋରାଣି ବି କରନ୍ତି।
ସବୁ ଦେଖୁଚି ବୋହୁତ ଭଲ ଭାବରେ ହୁଏ। ତାପରେ ବି ମାନେ ସିଆଡ଼େ ତୁ ଦ ରଥ ଯାତ୍ରା ଏପଟେ ଦେଖିବୁ ତାପରେ ଏପଟେ ବି ସବୁ ଦିନିଷ ଦୋକାନ ପଡ଼ିଥିବ ନାଁ ଟେସନାରୀ ଫଳମୂଳଠୁ ସେ ଖାଦ୍ୟ ପ ଖାଦ୍ୟ ଫାଷ୍ଟ୍ ଫୁଡ଼୍ ଦୋକାନ ଆଉ ତାପରେ ଛୁଆଙ୍କର ବି ଦୋଳି ଖେଳନା ଦିନିଷ ସବୁ ପଡ଼ିଥିବ। ସବୁ ମେଳା ବି ବୁଲିବୁ ତାପରେ ରଥଯାତ୍ରା ବି ଦେଖିବୁ ଏମତି ଦେଖିକି ତୁ ଆସିବୁ ଆଉ। ବୋହୁତ ଆମର ଏଇଠି ଏମିତି ହୋଉଚି ତେଣୁ କରି ମୁଁ ସାଙ୍ଗ ଯାଇନି କେବେ ହେଲେ କିନ୍ତୁ ମୋର ବୋହୁତ ଇଚ୍ଛା ଅଛି। ଯଦି ବି ହେବ ନହେଲେ ଆମେ ଚାହେଲେ ସାଙ୍ଗ ହେଇକି ଏଇ ବର୍ଷ ଯିବା ଆଉ ଥରେ ଦେଖିକି ଆସିବା କେମିତି କଣ ହଉଚି।
ହଁ ସେଟା ତ ଗୋଟେ ବଢ଼ିଆ କଥାଟେ ବି କହିଲୁ ମୁଁ ମାନେ ଯେ ତେ ଥର ଗଲେ ବି ତ ପୁରୀ ମାନେ ପୁରୀ କେବେ ମାନେ ଲାଗିବନି ଯେ ହଁ ମୁଁ ଏଇ ଏବେ ଆସିଥିଲି କଁ ନାଁ ସେଇ ଭାବନାଟା ଆସିବ ଯେତେ ଥର ଯାଉଥୁବୁ ମାନେ ପୁରୀ ତତେ ଜାଣିଥିବୁ ନୂଆ ଲାଗୁ ତୁ ତ ମୁଁ ବି ଭାବୁଚି ଆମେ କିଛି ଜଣ ସାଙ୍ଗମାନେ ସବୁ ମିଶିକି ଯିବା ଆଉ ଆମେ କଁ କରିବା ନାଁ ଯାଇଁକି ଆଗ ଗୋଟେ ଏ କୋଉଠି ରହିବା ପାଇଁ ବ୍ୟବସ୍ଥା କରିଦବା ତୁ ତ ଜାଣିଥିବୁ ଯେ ଏବେ ହୋଟେଲ୍ ମାନେ ଆଗୁରୁ ହିଁ ସମସ୍ତେ ପୁରା ବୁକ୍ କରିକି ରଖୁଚନ୍ତି ଆଉ ଆ ଆମେ ଯାଇଁକି ଯିବା ଆଗୁରୁ ହିଁ ଆମେ ମୋବାଇଲ୍ ରେ ବୁକ୍ କରିଦେଇଥିବା ଯେମତି ଗଲେ ଆଉ ଅସୁବିଧା ହବନି ରହି ଲେ ମାନେ କଣ ଆମେ ସବୁ କିିଛି ଦେଖିପାରିବା ଆଉ ଯାଇଁକି ପଳିଆସିଲେ ତ ହବନି ଆଉ ଜାଣି ଯେ ମାନେ ଆର ବର୍ଷ ମୁଁ ଯୋଉ ଯାଇଥିଲି ଅ ତ ମୁଁ ସ୍ନାନ ପୂର୍ଣ୍ଣିମାରେ ପଳିଆ ସିଲି କିନ୍ତୁ ମୋ ମାନେ ମୋ ଭଉଣୀ ଭିଣେଇ ମାନେ ସେ ଠିକ୍ ରହିଥିଲେ। ତ ଯ ମାନେ ଦଳା ଚକଟାରେ ଆର ବର୍ଷ ଜାଣିଛ ନା କେତେ ମାନେ ଲୋକ ଦଳା ଚକଟା ହେଲା ଗାଡି ବି ଭିତରେ ପସିଗଲା ଲୋକଙ୍କ ମଝିରେ ତ ବହୁତୁ ଭିଡ ହଉଛି ଆଉ ଜଗନ୍ନାଥଙ୍କର ଯୋଉ ଦିନ ଅଧାରପଣ ହଉଛି ସେଇଦିନ ତ ପୁରା ମାନେ କହିବାକୁ ଗଲେ ହଜାର ହଜାର ଲୋକ ମାନେ କୋଟି ବି କହିଲେ ମାନେ ଭୁଲ ହବନି ଅଧରପଣା ଦିନ ତ ଦେଖି ମାନେ ସେଇଦିନ ହିଁ ନୀଳାଦ୍ରି ବିଜେ ହବ ଆଉ ଗୋଟେ କଥା ଜାଣିଛି ଯେ ମାନେ ମୁଁ ତ ସେ ଟା ଦେଖିନି ମାନେ ଏଇ ଯୋଉ ଟିଭିରେ ସିଧା ପ୍ରସାରଣରେ ତୁ ଯେମିତି କହିଲୁ ମୁଁ ବି ଦେଖେଇଛି।ଯେ ଲକ୍ଷ୍ମୀ ମା ରାଗିଥିବେ ଆଉ ଜଗନ୍ନାଥ ତାଙ୍କୁ ମାନେ ମନେଇବା ପାଇଁ ର ରସଗୋଲା ଖୋଇକି ତାଙ୍କୁ ମନାନ୍ତି ତାପରେ ଯାଇକି ଶ୍ରୀମନ୍ଦିର ଭିତରକୁ ଯାଆନ୍ତି। ହଁ ତ ସେଟା ବି ମୁଁ ଟିଭିରେ ସିଧା ପ୍ରସାରଣରେ ଦେଖିଥିଲି ଆଉ ରଥଯାତ୍ରା ସମୟରେ ତ ମାନେ ପୁରୀରେ ଯୋଉ ଖାଇବା ଜିନିଷ ତ ମାନେ ମନ୍ଦିରରେ ଯେହେତୁ ଜଗନ୍ନାଥ ମାଉସୀ ମା ମନ୍ଦିରରେ ଥିବେ ତ ଅବଢ଼ା ତ ଶ୍ରୀମନ୍ଦିରରେ ତିଆରି ହୁଏନି ଆଉ କଣ ନା ବାହାରେ ଖାଇବାକୁ ପଡେ ଆଉ ବାହାରେ ତ ମାନେ ଖାଇବା ତ ହୋଟେଲ ର ବହୁତ ଖରାପ ଦି ଦିଅନ୍ତି କାରଣ ଏତେ ଲୋକଙ୍କୁ ସେମାନେ ଦେଇପାରନ୍ତିନି କିନ୍ତୁ ତାର ମାନେ ତିନି ଚାରି ଗୁଣା ପଇସା ନେଇଯାଆନ୍ତି। ତ ସେଇଟା ବି ଗୋଟେ ଇଏ ଆଉ ଆମେ ଗଲେ ଆମେ କଣ ରୋଷେଇ କରିବା ସାମଗ୍ରୀ ନେଇକି ଯାଇ ଥିବା। ଯେମିତି କିି ଆମେ ଏଠି ରୋଷେଇ କରିକି ଖାଇପାରିବା କାରଣ ଆମେ ରହିଲେ ମାନେ ରହିବା ମାନେ ତ ଖାଇବାଟା ନି ଦେ ଆମେ ଗାଡିରେ କଣ ହାଣ୍ଡି ଡେକିଚି ସବୁ ନେଇଗଲା ଆମେ ସେଠି ନିଜେ ରାନ୍ଧିକି ଖାଇବା ଯୁ ହୋଟେଲରେ ତରିନିଆ ରହିବା ଆମେ ସେଠି ଖାଇବା ଆଉ ଜାଣିଛୁ ନା ମାନେ ପୁରୀରେ ମାଉସୀ ମା ମନ୍ଦିରରେ ଯେତବେଳେ ଜଗନ୍ନାଥ ରୁହନ୍ତି ତ ସେତେବେଳେ କୁହନ୍ତି ମାନେ ଠାକୁର ମାଉସୀ ମା ମନ୍ଦିରରେ ରୁହନ୍ତି ମାଉସୀ ମା ତାଙ୍କୁ ପୋଡ ପିଠା କରିକି ଖୁଏଇକି ଛାଡନ୍ତି। ଦି ଆଉ ମାଉସୀ ମା ମନ୍ଦିରର ବାଟ ଟା ତ ଜାଣିଥିବୁ ଯେ ପୁରା ଟିକେ ମାନେ ଛୋଟ ତ ସେଠି ବି ମାନେ ବହୁତ ଗହଳି ହୁଏ ଆଉ ପୁରୀରେ ତ ଜାଣିଥିବ ଯେ ମାନେ ବର୍ଷା ବର୍ଷକ ବାର ମାସ ଯାକ ହିଁ ପର୍ବପର୍ବାଣୀ ଆଉ ଠାକୁରଙ୍କର ତ କେତେ ନୀତିକାନ୍ତି ହଉଛି ତାର ମାନେ ଗଣନା କରିହବ
ହଁ ସାଙ୍ଗ ଆଉ ତାପରେ ବି ରଥଯାତ ତ୍ରା ପର୍ବ କେବଳ ଓଡିଶା ନୁହଁ ପୁରା ଗାଁଠୁ ସହର ଯାଏ ପୁରା ଓଡିଶା ବାହାରେ ବି ଏହି ଭାର ଟୋଟାଲ ଆମ ଭାରତରେ ବି ଏଇ ରଥଯାତ୍ରା ପର୍ବକୁ ସମସ୍ତେ ବହୁତ ଭାବରେ ବହୁତ ଭଲ ଭାବରେ ଧୁମ୍ ଧାମ ରେ ପାଳୁଛନ୍ତି।
ହଁ ହଉ ମୁଁ ଟିକେ ଏବେ ରହୁଛି ତାଙ୍କ ମୁଁର ଟିକେ ପଢିବାର ଅଛି ମୁଁ ପରେ ତତେ କଲ୍ କରିବି।
ହଉ ଠିକ ଅଛି ହଉ ରହ।